ହ୍ୟାଲୋ। ହ୍ୟାଲୋ।
ହଁ ମ୍ୟାଡ଼ାମ।
ହଁ ଆଜ୍ଞା ନମସ୍କାର କେମିତି ଅଛନ୍ତି?
କଣ କରିଥିଲି?
ମୁଁ ବସିଥିଲି ଆପଣ କଣ କରୁିଥିଲେ?
ମୁଁ ଏବେ ବସିଥିଲି ସେଟା ଏବେ ତ ଖାଇ ସାରିଲେ କି ବସିଥିଲି
ଆଚ୍ଛା ଆଉ କେମିତି ଅଛନ୍ତି?
ମୁଁ ଭଲ ଅଛି ଏବେ ତ ସବୁ ଚାଲିଛି କେମିତି?
ମୁଁ ବି ଭଲ ଅଛି ଆଉ। ଭଲ ଭଲ ଅଛି ଆଉ ଆପଣଙ୍କର ଆଡେ ବର୍ଷା ହଉଚି?
ହଁ ଦୁଇ ତିନି ଦିନ ହଉଚି ବର୍ଷା ହଉଚି ନହେଲେ ତ ଖରା ବହୁତ ଥିଲା ଗରମ ଟା।
ଆଚ୍ଛା। ଆମ ପଟେ ତ କାଲି ଜୋରଦାର ବର୍ଷା ହେଇଯାଇଚି ହେଲେ ଆଜି ସେଇ ଖରାକୁ ଖରା ଆଉ ସେଇ ଗରମ ଲାଗୁଚି। ହ
ଠିକ୍ ଠିକ୍ ବର୍ଷା ହେଇଯାଉଚି କିଛି ଟାଇମ ତାପରେ ତ ପୁଣି ଖରା ଆଉ ଏଟା ଦି ପହର୍ ଟାଇମ୍ ପର୍ ଟାଇମ ରେ ସେଟା ଗରମ ଏତେ ଗରମ ହଉଛି। ଯାହେଲେ ବର୍ଷୁଚି ଆଉ ବାରଟାରେ ହେଲେ ପୁରା ବହୁତ ଗରମ ହଉଛି।
ହଁ। ଆଉ କଣ ଖାଇଥିଲେ ସକାଳେ?
ହଁ ଇଟଲି ଖାଇଥିଲି ଘରେ। ତିଆରି କରିଥିଲିି ଇଟିଲି ଟା ଆପଣ କରିଥିଲେ?
ମୁଁ ବ୍ରେ ବ୍ରେଡ଼୍ ଆଉ ଜାମ୍ ଖାଇଥିଲି ଆଉ।
ହୁଁ। ମୋ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ହଁ ଘରେ ସମସ୍ତେ ଭାଇ ବେଠି କରୁଚନ୍ତି।
ବସ୍ ଟିକେ ଠିକ୍ ଆସୁନି ମାନେ ଧୀରେ ଧୀରେ ଆସୁଛି ଟିକେ ହାଲୋ। ଆଜ୍ଞା ଆଜ୍ଞା ସୁବିଲା ହଁ ହଁ ଶୁଭିଲା ଶୁଭିଲା।
ଆପଣ କଣ ତିଆରି କରି ଜାଣନ୍ତି? କି ଆସେ?
ଓ ରୋଷେଇ ନା ମୋତେ ରୋଷେଇ ଟିକେ ସେତେ ଆସେନି।
ରୁଟି ତିଆରି କରିଥିବେ?
ଆପଣଙ୍କୁ ମାନେ ମୁଁ ହ ଷ୍ଟେଲ ହିଁ ରୁହେ ତ ମୁଁ ଏମିତି କେଟଲରେ ମ୍ୟାଗି ବନେଇ ବନେଇ ଆସେ ସେତିକି ଆଉ।
ତାହେଲେ କ୍ୟାଣ୍ଟିନ ରେ କିଛି ଖାଇବା ସବୁ ଥିବ ଆଉ।
ହଁ ହଁ ସବୁ ମେସ ରେ ପୁରା ଅଛି। ତିନି ଟାଇମ୍ ଖାଇବା ଦିଆ ହୁଏ ସେଥିପାଇଁ ଆଉ ଆପଣଙ୍କୁ କଣ କଣ ଆସେ?
ମୁଁ ମୁଁ ବି ହଷ୍ଟେଲ୍ ରେ ରହୁଥିଲି। ହଷ୍ଟେଲ୍ ରେ ରହିଲା ଟାଇମ୍ ରେ ତ ମୁଁ ବି ଖାଲି ମ୍ୟାଗି ଖାଇଥିଲି। ଏବେ ଏବେ ହଷ୍ଟେଲ୍ ବାହାରିକି ଘରେ ଅଛି ତ ତ ଘର ଲୋକ ଯାହାବି ତିଆରି କରନ୍ତି କିଛି ଦେଖି ଦେଖି ଆଣିଛି ଆଉ। ସେ ସେମିତି ଯଦି ବ୍ରେକଫାଷ୍ଟରେ କହିବେ ତ ମୁ ଇଟଲି ଚକୁଳି ତ ସ ଏବେ ମୁଁ ଇଟଲି ଜାଣିଚି ଆଜି ହଁ ତିଆରି କରିଥିଲି ଏଇଠିଆ। ମୁଇ କି ଏଇଟା ବି ତିଆରି କରି ପାରି ସୁଜି, ସୁଜି ଉପ ମାବି ମୁଁ ଜାଣେ। ସୁଜି ଉପମା ତିଆରି କରିପାରେ, ମ୍ୟାଗି ଟା ାଇଁ ଆଉ ମୁଁ ତ ଡାହା ବି ତିଆରି କରେ ମୋର ତ ସେଇଟା ଭଲ ଲାଗେ ଡାହାକୁ କଲ କହୁନା ନାଇଁ
ଆପଣଙ୍କୁ ଭଲ ଲାଗିଲା ହେଲେ ହେଲା ତ ନିଜେ ତ ନିଜ ଗୋଟେ
ବନ୍ଦନ୍ତିରେ ସେ ଟା ମୁଁ ବେଶୀ ତିଆରି କ ସୋୟ ବଡି ତରକାରୀ ଟା କାହିଁକିନା ମତେ ସୋୟାବଡି ଟିକେ ବେଶୀ ଭଲ ଲାଗେ ତ ସୋୟ ବଡି ତରକାରୀ ଟା ମୁଁ ତିଆରି କରିପାରେ ତାପରେ ତରକାରୀରେ ଚନା ଆଳୁ ତରକାରୀ ବି ତିଆରି କରିଛି ଥରେ ହଁ ସେ ଆଉ ଖଟା ହୁ ଖ ା ତ ସମସ୍ତେ ତିଆରି କରିପାରନ୍ତି।
ଆଉ ଆପଣଙ୍କ ଘର କୋଉଠି?
ବର୍ଗଡ଼
ଓହୋ ସେଥିପାଇଁ ମୁଁ ମୁଁ ମୋ କଥା ଜାଣିକିି ପଚାରି
ହଁ କାହିଁକିନା ମୋ ଭାଷା ଟା ବି କିଛି। ଏ ପଟରା
ହଁ ନାଇଁ ନାଇଁ ମାନେ ମୁଁ ଜାଣି ପାରିଲି ସେ ଲଗିି ପଚାରିଲି। ମୁଁ ବଲାଙ୍ଗୀର
ବଲାଙ୍ଗୀର ହଁ ମୁଁ ବଲାଙ୍ଗୀର ରେ ଏବେ ଦି ବର୍ଷ ଥିଲି।
ଆ ମାନେ ଲଙ୍ଗୁଏ ଜ ତାଓବିଏସ୍ଲି ଆମ ସାଇ ଟି ମୁଁ ଜାଣିପାରିବି ନା ତୁ ସେଥିପାଇଁ ମତେ ଲାଗିଲା ଟିକେ କେତେ ମୁଁ ସେଥିପାଇ ପଚ। ରିଲି।
ମୁ
ଓ କୁ ବ ଲଙ୍ଗରି ରତ କେ
ଆଉ ବରଗଡ଼ରେ ତ କିଛି ମିଶନି
ଓୋ ହଁ ପଢୁଥିଲେ
ମୁ ପଢା ବିଚାରିଥିଲା ସେଇଟା ମୁଁ କରିଥିଲି ତ ବିଡ କରିଥିଲି ତ ସେଇଟା ବି ମୁଁ ଗୋଟେ କାମ ବି କରୁଥିଲି। ବିଆମ ଗୋଟେ ପ୍ରୋଜେକ୍ଟ ଚାଲିଥିଲା ସେ ପ୍ରୋଜେକ୍ଟ ବିଗମେଣ୍ଟ ସ୍କୁଲ ମାନଙ୍କୁ
ଆଛା ଆଉ ମାନେ ଏବେ ଏବେ ଆପଣ ବରଗଡରେ ନା ବରଗଡରେ
ଏବେ ଆସି ବର ବରଗଡରୁୁ ଦି ତିନି କିଲୋମିଟର ଆଉରୁ ଡାଙ୍ଗ ଟା ଜାଣିଥିବେ।
ଆଁ କଣ।
ସାଇ ଭଟଲି ରୋଡ ଜାଣି।
ଓହୋ ଭଲ ହଁ ହଁ ଜାଣିଛ ଜାଣିଛ।
ଆଉ ବି ଆଡ଼ ବି ଏଡ଼ ମାନେ ଆମର ଶାନ୍ତି ପଡ଼ା
ହଁ ସେଇଟା ସେଇ ଆମ ଗମେଣ୍ଟ ଗୁରୁ ସବୁ କାମ ଚାଲିଥିଲା ନା ତ ଏରିଆ ଟା ମୁଁ ପୁରା ଜାଣିଛି।
ବିଏଡ ମାନେ ବି ବିଏଡ ନା
ଵି ଆଡ଼ ବିଏ।
ଓହୋ ହୋ ଓହୋ ହୋ ହଁ।
ଆପଙ୍ଗ ପଡା କଣ ଏମିତି?
ମୁଁ ଏବେ ବିିଟେକ ବିିଟେକ କରୁଛି ଭୁବନେଶ୍ଵରରେ।
ହୁଁ ହୁଁ ହୁଁ।
ହିଁ ବରଗଡ଼ ବି ମୁଁ ଏଇ ବରଗଡ଼ ବି ମୁଁ ଯାଏ ମାନେ ବରଗଡ଼ରେ ଆମ ଗାଁ ଘର ଆମେ ଏବେ ଏତେ ରହୁନା ବାକି ସେଠିକୁ ଯାଉ ଇଏ ପାଇକ୍ ମାଲ ପଦମପୁର ଶୁଣିଥିବେ ତ?
ହଁ ଉଁ। ପାଇକ୍ ମାଲ ପଦାମପୁର ସେଇ ସାଇଟ୍ ରେ।
ହଁ ସିଆଡେ ଆମ ଘର ହଁ ମାନେ ଆମ ଘର ସେଇଠି ଆମେ ଆଉ ସେତେ ଏତେ ଗାଁ ଗାଁରେ ତ ଗାଁରେ ରହୁନା ବଲାଙ୍ଗି ବଲାଙ୍ଗିର୍ ରେ ହି ରହୁ ବାକି ଯାଉ ନୂଆଖାଇରେ ଯାଇସ୍ ମି କିଛି ଦିନ ତାର ଛୁଟି ହେଲେ ଆଉ
ହୁଁ।
ହୁଁ।
ଆମର ବି ଆମ ଯଦି ଭଟଲି ଟା ନା ଭଟଲିଟା ଘର ବାକି କି ଆମେ ବରଗଡ଼ ଟାଉନ ପାଖରେ ରହିଯାଉଛୁ ଆଉ।
ଆଚ୍ଛା ହଁ। ଆଉ ଆପଣଙ୍କର ସ୍କୁଲିଂ ହଁ ସ୍କୁଂଲି କଲେଜ ମାନେ ବରଗଡ଼ରୁହି
କୋଇ ବି ପୁରା ଡିଷ୍ଟ୍ରିକ୍ଟ ଟା ବୁଲିଛି ପୁରା।
କଣ କି ମୁଁ ଫାଷ୍ଟ ରୁ ବଲାଙ୍ଗୀରରେ ହିଁ ମୁଁ ଛୋଟ ରୁ ବଡ ହେଇଛି। ସେଠି ମୋର ଥିଲା ହଁ। ହଁ ବଲାଙ୍ଗୀର ଆମ ପାଟଣାଗଡ଼ ଏଡ଼ି ଏରିଆ ଟା। ପାଟନାଗଡ଼ ର ରାମପୁର ଏରିଆ ରେ ହଁ ହଁ ହଁ ସେଠି ମୁଁ ପଢି ଶ୍ରୀ ଶ୍ରୀ ଶ୍ରୀ ଅରବିନ୍ଦ ସ୍କୁଲ ରେ
ଓ ମୁଇଁ ତାର ସାଇଡ୍ ସ୍କୁଲ ଶିଶୁ ମନ୍ଦିର୍ ରେ ପଢୁଥିଲି।
ଶିଶୁ ମନ୍ଦିର୍ ହଁ ଆଜ୍ଞା
ଆପଣଙ୍କ ଭିତରୁ କିଏ ନିଏ ମାନେ ଆପ ହଁ ଆ ଆପଣ ମାନେ ଲାଷ୍ଟ୍ ଯାଏଁ ପଢ଼ିଛନ୍ତି ପରା ଅରବିନ୍ଦ ରେ
ମୁଁ ନିଜେ ବି ଭୁଲି ଗଲି। କିନ୍ ତା
ମୁଁ ଏ ମାନେ ଫୋର୍ଥ ଯାଏଁ ମୋର ଫୋର୍ଥ କ୍ଲାସ୍ ଯାଏଁ ପଢ଼ୁଥିଲି।
ଫାଇପ୍ ଫୋର୍ ତ ମୁଁଇ ବି ପଢିଛେ। ଫୋର ଫାଇପ୍ ତାକ୍‌ ହେନେ ମୁଁଇ ବି ପଢ଼ିଛେ କିନ୍ତୁ ଫର ହଁ ଫୋର କ୍ଲାସ ପଢ଼ିଲି ତାପରେ ଆସିକି ଥିଲା ମୋର ଆଡମିସନ ଟା ଝାରସୁଗୁଡାରେ। ଖାଲି ମୋର ବାପା ର୍ ଜବ ଥିଲା ତ ବଲେ ଟାନ୍ସପର ହୁଏ। ସେଥିରେ ଟ୍ରାନ୍ସ
ହଁ ମୁଁ ବି ଫୋର୍ ଯାଏଁ ପଡ଼ିଲି ତାପରେ ମୋର ମା ର ଟ୍ରାନ୍ସଫର୍ ହେଇଗଲା। ତ ଆମେ ବି ଅଲଗା ଡିଷ୍ଟ୍ରିକ୍ଟ କେ ପଲେଇଥିଲୁ ନଲେ ମୁଁଇ ବି ବଲା ମାନେ ପାଟନା ଗଡେ ପୁରା ଛୋଟ ପୁରା ଛୁଆ ବେଲୁ ରହିଛେ ଆଉ ଏବେ ବି ଆମେ ପାଟନା ଗଡ଼େ ବହୁତ ଜାଣିଥିଲେ। ତିିପ୍ସ ମୋର ମାମୁଁ ଘରେ ସମସ୍ତେ ଅଛନ୍।
କୁଅନା ଘରେ। ବହୁତ। ରିଲେଟିଭ ଟା ଅଛନ୍ ହୁଁ ହଁ ଶୁଣିଛି ଶୁଣିଛି।
ହଁ ଆମେ ସିଆଡେ ରହୁଥିନୁ ପାଟନା ଗଡେ ଯେବେ ରହୁଥିନୁ ସିଆଡେ ରହୁଥିନଲୁ।
ଓ ହୋ। ମେ ତ ପଟନାଗରୁ ସେ ରାମ ପୁର ଏରିଆ ରେଥିଲୁ ପଟନାଗରୁ।
ଆପଣ ଯାଇଛନ୍ତି କେବେ ପାଟଣା ଗଡ।
ଏବେ ତ ଆଉ ସେ ଏରିଆ କି ନାଇଁ ଯିବାର୍ ବାକି ମଝିରେ ଥରେ ଯାଇଥିଲି ଦୁଇ ତିନି ବର୍ଷ ଆଗରୁ।
ଆଚ୍ଛା ହୁଁ।
ଆପଣ କି ଯାଉଛନ୍ତି ଏରିଆରେ?
ହାଁ ହ୍ୟାଲୋ ଶୁଭା ନାଇ ଗଲା।
ଆପଣ ଯାଇଛନ୍ ଯାସେ ଏରିଆ କି।
ହାଁ ଓ ପାଟନା ଗଡ ହଁ ମୋର ପାଟନା ଗଡ ରେ ମୋ ମାମୁ ଘର ମାନେ ତାର ଯୁଷ୍ଟ ତିନି କିଲୋମିଟର ଦୂରରେ ମାମୁ ଘର ଅଛି ତ ପାଟନା ଗଡ ମୋଷ୍ଟ ଅଫ୍ ଟାଇମ ମୁଁ ଯାଇସିି।
ହୁଁ ହୁଁ। ନାଇଁ ସେ ଜାଗାରେ ତ ହରିଶଙ୍କର ଜାଗା ଟା ମୁଇଁ ବହୁତ ଦେଖିଛେ।
ହଁ ହରିଶଙ୍କର ଆଉ ତାପରେ ବରଗଡ଼ରୁ ଇଆଡୁ ହେଲେ ନୃସିଂହନାଥ ପାଇକ ମାଲ ଲ ହଁ।
ପଶୁପଖି ଆସିବ ଆଉ।
ହଉ ଟାଇମ ହେଲାଣି ଆପଣ ଥରେ କଲ କରିଦଉନ ଆପଣଙ୍କ ଆଡୁ।
ହଁ ହଁ ଆଛା।
ହୁଁ।